ହଁ
ହ୍ୟାଲୋ
ହ୍ୟାଲୋ
ହଁ କଣ କରୁଛ?
କାହିଁ ଏଇଠି ବସିଛି ଆଉ।
ଆଉ ଥଣ୍ଡା ବେଳେ କଣ ଖାଇଥିଲ ଖାଇ ପିଇ ସାଇିଲ ନା
ନା ଖାଇବା ହେଇନି। ସନ୍ଧ୍ୟା ବେଳେ ହଁ କୁହ
ଲି ଆମେ ଭୋଜି କରିବା ପାଇଁ ଯମୁ ବୋଲି କହୁଥିଲୁ ଯିବ କି?
ଆ କଣ କରିବା ଆମର ତ ଘରେ ସୁବିଧା ନାହିଁ କେମିତି ଯିବି କଣ କରିବି?
ସୁବିଧା ନାଇ କୋଉ ଦିନୁ
ଘରେ ତ କେହି ନାହାନ୍ତି ଯିବି କେମିତି?
ଓହୋ କହୁଥିଲୁ ଆ ଭୋଜି କରୁଥିନୁ ତ କାଲି ସମସ୍ତେ ଆଉ ମୁଁ କାଲି ତମ କଥା ସଠୁ ମନ ର କହିଲା ମୁଁ କି ତାଙ୍କୁ ନେଇଯାଇଥାନ୍ତି ସାଙ୍ଗରେ ବୁଲେଇ ଆଣିଥାନ୍ତୁ ଟିକେ ଉଁ ଦେଆ ପଚାରେ ଯିବ କି କଣ ଆଉ ସେଇଥିପାଇଁ ଫୋନ୍ କରିଥିଲି ଆଉ।
ଆ ଦେଖିବା ଆମର ତ ଘରେ ସିଏ ନାହାନ୍ତି ସାର୍ ନାହାନ୍ତି ପ୍ଲାଣ୍ଟ୍ ରେ ରହୁଛନ୍ତି ଆଉ କେନ୍ତି ଯିବି ଦେଖିଆ ମୁଁ ନହେନେ ପଚାରେ ପଚାରିକି ବୁଝିକି କହିବି ଆଉ।
ଇଁଅ ହଁ ହଉ ବୁଝିକି କହିବ। ଜଣେଇଲେ କଁ କରିବା କହିଲ ଆମର ଏଇଠି ଅଛି ବୁଲିବା ଆମେ ଭୋଜି କରିବୁ ହୋଉଚି ଘସ୍ ଚଣ୍ଡୀରେ। ଆଉ ବୁଲିବା ପାଇଁ ସେଇଠି ହଦଗଡ଼ ଆମର ଓଟେ ପ୍ଲେସ୍ ଅଛି ଗଡ଼ଚଣ୍ଡୀରେ ଭୋ ଜି କରିବା ଆ ବୁଲିବା ପାଇଁ ହଦଗଡ଼ ପଳେଇବା ଅଲଗା ଖାଇ ବେଶୀ କିଛି ଖାଇବା କରିବାନି ହାଲକା ଖାଇବା କରିବା।
ହଁ।
ଆଉ ପକୋଡ଼ାଟେ ଚିକେନ୍ ପକୋଡ଼ାଟେ କରିଦବା ଖାଲି ଷ୍ଟାଟର୍ ଖାଇବା ପାଇଁ। ମଟନ୍ ଭାତ ସାଲାଟ କରିଦବା ଖାଇବା ପାଇଁ ବେଶୀ ରୋ ଚେ କରିବା କା ଆଉ ବୁଲିବା ପାଇଁ ସମୟ ହବନି ଆ ଅଳ୍ ଓ ରୋଷେଇ କରିବା ଆଉ ଯାଇଁକି ବୁଲାବୁଲି କରିକି ଆସିବା। ଆଉ ମୁଁ କହୁଥିଲି ତମେ ସକାଳୁ ବସ୍ ରେ ପଳିଆସିଥାନ୍ତ। ଆଉ ଓହ୍ଲେଇ ପଡ଼ିଥାନ୍ତ ଆଗେ‌ ଆଉ ଆମେ ଯାଇଁକି ତମ୍ ଆମେ ବୋଲରରେ ଯାଇଥାନ୍ତୁ ତମୁକୁ ଆକାଥରେ ନେଇକି ପଳେଇଥାନ୍ତୁ। ଆଉ ଏକାଥରେ ବୁଲି ବୁଲାକି ଆସିଥିଲେ ପୁଣି ତମୁକୁ ସେ ବସ୍ ରେ ବସେଇ ଦେଇଥାନ୍ତୁ ତମେ ଘରୁକୁ ପଳେଇଥାନ୍ତ ଆଉ।
ଆ ଦେଖିଆ ସେଇଆ କରିବା ନହେନେ ବୂସ ରେ ପଳେଇବା ଯଦି ସାର୍ ନ ଆସିବେ ପଳେଇବା ବସ୍ ରେ ଆଉ।
ହଁ। ତମେ ବସ୍ ରେ ପଳିଆସିବ ଆମେ ତମୁକୁ ନେଇଯିମୁ ପୁଣି ବୁଲେଇ ବୁଲାକି ଆଣିକି ଛାଡ଼ିଦୋମୁ।
ଭୋଜି ବୁଲାବୁଲିର ଗୋଟେ ଅଲଗା ମଜା।
ଆ ଭୋଜିଟେ ହବ ଚାଲ ବୁଲିକି ଆସିବ। ଦେଖିକି ଆସିବ ଗୋଟେ ନୂଆ ଜାଗା। ଆଉ ହେଠି ମାଙ୍କଡ଼ ବୋହୁତ ଅଛନ୍ତି ସେ ଗଡ଼ଚଣ୍ଡୀରେ ଆଉ ତାଙ୍କୁ ଦେଖିକି ଟିକେ ସ ସତର୍କରେ ରହିବ ବ୍ୟାଗ୍ ପତ୍ର ଟିକେ ଦେଖିକି ରଖିବ ବନ୍ୟ ପଶୁ ଉଡ଼ା ଅଛନ୍ତି ତ। ଖାଇବା ପାଇଁ ସେମାନେ କଣ ପାଉଚନ୍ତି ଲୋ ଟୁରିଷ୍ଟମାନେ ଯାହା ଭୋଜି କରୁଚନ୍ତି ତାଙ୍କୁ ଦୋଉଚନ୍ତି ଖାଇବା ପାଇଁ। ଆଉ ସବୁବେଳେ ସେ ଖାଦ୍ୟ ପାଉଚନ୍ତି ନାଁ ଯାହା ପାଉଛନ୍ତି ଯୋଉ ଟୁ ଯିଏ ଯାହା ପାଉଚନ୍ତି ତାଙ୍କୁ ଦିଅନ୍ତି ଆଉ ସେଇଥିପାଇଁ ସେମାନେ ଟିକେ ହେଇଯାଇଚନ୍ତି ରାଗିବା ହେଇଯାଇ ଚନ୍ତି ମାଂସାଶୀ ହେଇଆଚନ୍ତି ସେମାନେ ଅଁ ଦେଖିନେ ଖାଲି ଝି କିବେ କାମୁଡ଼ିଲା ଭଳିଆ ଗୋଡ଼େଇବେ ଆଉ ବାଡ଼ି ଧରିକି ଆମେ ଯିବା ଆମର କଣ କାମ ଆମେ ଦୂରରେ ଟିକେ ତାଠାରୁ ଦୂରରେ ଆମର ସେଠି ଚିହ୍ନା ପରିଚ ଅଛନ୍ତି। ଆମେ ସେ ଦୂରରେ ଭୋଜିଟା କରିବା ଆଉ ଭୋଜି କରିକି ଆମେ ଖାଇ ଖୁଆକି ବେଣୁଶୁ ପଳେଇ ଆସିବା ଆଉ ଜାଲି ଘୋରେଇ ଦବା ଆମେ ସେ ଉଁ ତାର ଜାଲି ଅଛି ସେ ତାର ଜାଲି ଭିତରେ ବେରିକେଟ୍ ଭିତରେ କରିବା। ଭୋଜି ଭୋଜି କରିକି ଖାଇ ଖୁଆକି ବୋଲାବୁଲି କରିକି ଆମେ ପଳିଆସିବା ଆଉ। ଜଲ୍ଦି ଯାଆନ୍ ଯେଦି ଜଲ୍ଦି ଯିବ ଏବେ ତ ଖରା ଦିନ ଅଛି। ଆଉ ସନ୍ଧ୍ୟା ହେଲା ଅଳୁକୁ ବି ସାଢ଼େ ଛଅଟା ସାତଟା ହେଇଯାଉଚି। ଆଉ ଆମେ ସେ ସାତଟା ଭିତରେ ଭାରିବା। ହଁ ଆମେ ସେ ଦିନ ସାତଟା ଭିତରେ ବାହାରିବା ଚକାଳ ସାତଟା ହେଲା ଅଳୁକୁ ଖରା ଆସିଲା ଭଳିଆ ହେଇଯାଉଚି। ସାତଟା ସୁଦ୍ଧା ଭାରିକି ପଳେଇବା ପହଞ୍ଚିଲା ଅଳୁକୁ ଆଠଟା ସାଢ଼େ ଆଠଟା ହବ। ରୋଷେଇ ବାସ ଆମେ ଯିବା ତ ଟିକେ ଠାକୁରଙ୍କୁ ଦର୍ଶନ କରିଦବା ହେଠି ମାଆଙ୍କୁ ଦର୍ଶ ହନ କରିଦବା ଆଉ ସେଠି ଶିବ ଠାକୁର ବି ଅଛନ୍ତି ତାଙ୍କୁ ସବୁ ଦର୍ଶନ କରିଦବା। କରିକୁରା ଦେଇକି ତାପରେ ହୋଉଚି ଉଁ ନେ ଆସିକି ଉଁ ଷ୍ଟା ଟର ପାଇଁ ଚିକେନ୍ ପକଡ଼ା ଛାଙ୍କିବା ଆଉ ତାପରେ ଭାତ ସାଲାଡ ମ ଟନ୍ ରୋଷେଇ କରିଦେଇକି ଜଲ୍ଦି ଜଲ୍ଦି ଜଣ ଦି ଜଣ ଆଗେ ବୁଲିକି ପଳିଆସିବେ ବସିବେ ସେମାନେ ଜଗିବେ ତାପରେ ଆମେ ସମସ୍ତେ ଯିବା ବୁଲି ବୁଲାକି ଦେଖିକି ଆସିବା। କେମିତି ହବ କହିଲ ଏମିତି କଲେ ଭଲ ଲାଗିବନି?
ଏମିତି କଲେ ଭଲ ହବ।
ଓ ଆମେ ସମୁନା, ଆମେ ଅଛୁ ଆଠ ଜଣ। ଆଉ ତମେ ଧର ଦି ଜଣ ଆସିଲ ଆସିଲ ନ ନଅ ଜଣ। ଡ୍ରାଇଭରକୁ ମିଶାଇଲେ ଦଶ ଜଣ ହଉଛନ୍ତି, ଦଶ ଜଣ ପାଇଁ କେତେ ମଟନ ଆଣିନେ ହବ କହିଲ ଦେଖିଆ?
ଦଶ ଜଣ ପାଇଁ ସଫିସେଣ୍ଟ ମଟନ ହେଲେ ଏ ଏ ମିନିଅମ ହଁ, ଦି କେଜି, ଅଢେଇ କେଜି କି ତିନି କେଜି ଭଳିଆ ଆସିଲେ ହବ ଆଉ।
ତିନି କେଜି ନେଇଗଲେ ସଫିସେଣ୍ଟ ଖାଇବେ ଆଉ। ହଁ, ଆଉ ଚିକେନ କେତେ ନବା?
ଚିକେନ ଟା ପାଞ୍ଚ କେଜି ଖଣ୍ଡେ ଧରି ଥା। ହଁ, ଏଟା କଣ କନ୍ତି ଛଙ୍କା ଜିନିଷ ଟା ନା, ମାନେ ବୋହି ବୋହି ଖାଇଦେବେ। ଚିକେନ ଟା ଜଣା ପଡିବନି, ସେଇଟା ଆଗେ ଖାଇ ଦେଇକି ପେଟଟା ପୁରିଗଲେ ମଟନ୍ ଟା ଅଳ୍ପ ଖାଇପାରିବେ।
ହଁ, ଆଉ ତାହେନେ ସେୟା କରିବା ଆଉ।
ହଁ ଭଲ ଭୋଜି ଗୋଟେ ହବ ଆଉ, ପାଞ୍ଚ କେଜି ହଉ ତ ଦଶ କେଜି ହଉ।
ହଁ ଯାହା ହଉଛି ହଉ, ଭୋଜି ଟେ କରିବା, ବୁଲାବୁଲି କରିକି ଆସିବା। ଆଉ କଣ? ଆଉ, ଆଉ କଣ ଖବର ସବୁ ଭଲ ନା?
ହଁ ଭଲ, ଏଇ ପିଠା ହଉଛି। ଖାଇବେ ଛୁ ରାତିରେ ଖାଇବା ହବ ଆଜି ପିଠା।
ଓହୋ, କି ପିଠା କରୁଛ ଆଜି?
ଏ ଏଇ ବିରି ପିଠଉ କରୁଛି ଆଉ, ତାପରେ ଏଇ ଯୋଉ ଫଳ ଆଉ ବିରି ଚାଉଳ ତାକୁ ଅଲଗା ପେସେଇକି କରିଚି ସେରା ଚିନି ପକେଇକି କରିବା ପାଇଁ, ଆମେ ଖାଇବା ପାଇଁ। ଆଉ ସେଇ ବଡପୁଅ ଖାଇବନି ସେଇ ପିଠା, ତା ପାଇଁ ଖାଲି ବିରି ପିଠା। ପିଠୋଉ ହେଇଚି।
ଓହୋ, ବିରି ପିଠଉ ହେଇଚି ଆଉ।
ବନି
ହୁଁ, କଣ କଣ ପିଠା ସବୁ ତିଆରି କରି ସିକିଛ?
ପ୍ରାୟ ସବୁ ପିଠା ମୁଁ ଶିଖି ଯାଇଛି।
ଓହୋ। ହଉ, କୋଉ ପିଠା ଟା କରିବା ପାଇଁ ବେଶୀ ଭଲ ଲାଗେ, ମାନେ ବେଶୀ ଖାଆନ୍ତି ଛୁଆ?
ବେଶୀ ଛୁଆ ଖାଆନ୍ତି କଣ, ଆମର ସରୁ ଚକୁଳି ଟା ବହୁତ ଛୁଆଙ୍କର ପସନ୍ଦ।
ଓହୋ।
ମାନେ ସରୁ ଚକୁଳି ଟା, ଦୋସାଠୁ ଆହୁରି ସରୁ।
ଆଛା।
ଦୋସାହେନେ କରୁଛନ୍ତି ସେମାନେ ଟିକେ ମୋଟାରେ, ମାନେ ତାଠୁ ଆହୁରି ସରୁ। ଅଧ ଡ଼ଙ୍କିଏ ପିଠଉରେ ପୁରା ତାୱା ଟା ଫୁଲ ଯେମିତି ହବ।
ଓହୋ।
ହଁ, ସେଇଠି ପିଠାଟା ହବ ଗରମ ଗରମ, ସେ ତରକାରୀ ହଉ କ୍ଷୀର ହଉ, ଯାହା ଦବ ଛୁଆ, ତାଙ୍କର କିନ୍ତୁ ସେଇଟା ଫେବରାଇଟ।
ଭଲ ଲାଗେ ଆଉ। ହୁଁ, ଆଜିକାଲିଆ, ଆଜି କାଲିଆ ଛୁଆ ତ ଏଇ ପି ପିଠାପଣା କୁ ଆଉ ଏତେ ଇଏ ନୁହଁ ଏବେ ଫାଷ୍ଟ ଫୁଡ ଖାଇବାରେ ବ୍ୟସ୍ତ।
ହଁ, ଆମର ଏଠି ଫାଷ୍ଟ ପୁଅଟୁ କଣ ସାନ ପୁଅଟା ବହୁତ ଟିକେ ଖାଏ, ବଡ଼ ପୁଅ ଟିକେ ବହୁତ କଣ୍ଟ୍ରୋଲରେ ରହିଗଲାଣି। ସେ ଟୋଟାଲି ଫାଷ୍ଟ ଫୁଡ କଣ, ତେଲ ଭାଜି କଣ, ମିଠା କଣ, କିଛି ବି ଖାଉନି।
ଓହୋ।
ତାର ଖାଲି ଦେଶୀ ଖାଇବା।
ଆଚ୍ଛା ନା ନା ଆଜିକାଲି ଇଏକୁ ନେଇକି ଏ ଛୁଆ ମାନେ ଫାଷ୍ଟ ଫୁଡ ପ୍ରତି ଏତେ ଆଟ୍ରାକ୍ ହେଇଗଲେଣି ଯେ ଖାଇବା ପାଇଁ ଭଲ ପାଉନାହାନ୍ତି ଏ ଘରୋଇ ଖାଇବା। ବାହାର ଖାଇବା ଖାଇଲେ ଦେହ ଖରାପ କଲେ ଯେତିକି ପୋଡା ତେଲ ଆ ଇଏ ଖାଦ୍ୟ ଆଉ ବାସି ଖାଦ୍ୟ ସବୁ ଖାଇଲ ଦେହକୁ ଖରାପ କଲେ।
ହଁ ବା ଆଜିକାଲି ଛୁଆ ବା ସବୁ ସେଇରା ଖାଉ
କଲର ମିଶା ଖା ଦ୍ୟ ଖାଉଛନ୍ତି ପଛେ ଘରେ ଯଦି ଦେଶୀ ଖାଇବା ହେଲା ତାକୁ ଘୃଣା କରୁଛନ୍ତି।
ହୁଁ।
ଆଜ କାଲି ଛୁଆ ଏଇ ସମାଜ ଏମିତି ହେଲାଣି ସୋସାଇଟି ପୁରା ଚେଞ୍ଜ ହବା ପାଇଁ ଲାଗିଲାଣିି ଧୀରେ ଧୀରେ ଆଉ ସେମାନେ ମାନେ ଯେତିକି ଆମର ଡେଭଲପ ହଉଛି ସୋସାଇଟି ଯେତେ ଡେଭଲପ ହଉଛି ଲୋକ ସଂଖ୍ୟା ବି ସେତେ ମୃତ ମୃତ୍ୟୁବରଣ ବି କରୁଛନ୍ତି।
ହଁ ସେଟା ତ ସୁନିଶ୍ଚିତ ଆଉ ସେମାନେ ଡାକୁଛନ୍ତି ମରଣକୁ ଆଉ।
ଆଉ ଗରମ କେମିତି କଣ ହଉଛି।
ଗରମ ପ୍ରବଳ ଗୁଳୁ ଗୁଳି ହଉଚି ବର୍ଷା ଆଜି ନାହିଁ କାଲି ବର୍ଷା ଅଳ୍ପ ଳ୍ପ ଟିକେ ହେଇଥିଲା କିନ୍ତୁ ପ୍ରବଳ ଗୁଳୁ ଗୁଳି ହଉଛି।
ହଁ ଖରା ଯୋଉ ଗରମ ଟା ହଉଛି ସେଥିପାଇଁ ଇଆଡେ ଲୋକ ବିଶ୍ୱାସ ସବୁ ବାୟୁମଣ୍ଡଳ ପ୍ରଦୂଷଣ ହଉଛି। ଗରମ ହେବନି ହେବ କେମିତି ଆଉ ତାପରେ ଲୋକ ତ ଗଛ ପତ୍ର ବି ଲଗେଇବା ବନ୍ଦ କରିଦେଲେଣି। ଆଉ ଗଛକୁ କାଟିକି ତାକୁ ଜାଳେଣି ରୂପେ ବ୍ୟବହାର କରିଦଉଛନ୍ତି। ଆଉ ଲୋକ ଗଛ ଲଗେଇ ଦେଇ ବି କେହି ଚାହୁନାହାନ୍ତି। ଗଛ ସିନା ରହିଲେ ବର୍ଷା ହୁଅନ୍ତା ଗରମ ରୁ ଟିକେ ମଣିଷ ରକ୍ଷା ପାଅନ୍ତା। ସେଇ ବର୍ଷ ଗଛ ଗଛ ଲଗେଇବା ପାଇଁ ଭଲ ପାଇଲେନି। ଆଉ କଣ କରିବୁ ଏମିତି ଆଉ
ବା ଆଜିକାଲି ଲୋକ ତ ସବୁ ଦୂଷିତକୁ ଡାକୁଛନ୍ତି ଆଉ
ଓ କେମିତି ବାୟୁମଣ୍ଡଳ ପ୍ରଦୂଷଣ କରିବେ ସେଇୟା ରେ ସେମାନେ ରହୁଛନ୍ତି
ହୁଁ
ହଁ ହଁ ବନ୍
ତାନେ ଆପଣଙ୍କର ଖାଇବା ପିଇବା ସରିଲାଣି
ନା ଖାଇବା ପିଇବା କିଛି ହେଇନି ଆ ଏଇ ଖାଇବୁ ଆଉ ଟିକେ ଗଲେ ଖାଇବୁ ଆଉ ଏଇଠି ଅଛୁ ମୁଁ କହିଲି ଟିକେ ଫୋନ କରିକି କୁହେ ଆମର ପ୍ଲାନିଂ ହେଇଛି ତ ମୁଁ କହିଲି ଟିକେ ଆଗେ ଜଣେଇଦିଅ ଫୋନ କରିକି ଦେଖିିବା କଣ କହୁଛ ଆଉ ପଚାରିଦିଏ ସେଇ ଅନୁସାରେ ଯାଇକି ଯାହା ହବ ବ ଆଉ
ହଁ ହଁ ଭଲ ହେଲା ଟିକେ ଫୋନ କରିଦେଲେ ଆଉ
ହଁ ଆ ପିଠା ସାଙ୍ଗ ରେ କଣ ହେଇଛି ମଟର ଫଟର ତରକାରୀ ହେଇଛି କି ନାଇଁ
ହଁ ମଟର ତରକାରୀ ହେଇଛି କ୍ଷୀର ବସା ହେଇଛି ଆଇ ସେ ବଡ ପୁଅ ଟିକେ କଣ ସିଏ ମଟର ତରକାରୀ କଲେ ବି ଖାଇବନି ଆମେ ସାନପୁଅର ମୋର ଖାଇବୁ କି ଭଡପୁଅ ତାର ତାର କ୍ଷୀର
ଆଚ୍ଚ୍ଛା
ତାର ଫେବରଟ୍ କ୍ଷୀର ଯେ ତରକାରୀ କଲେ ଯେତେ ଯାହା କରୁ କିନ୍ତୁ ତରକାରୀ ତାର ନହ କ୍ଷୀର ହେଲେ ତାର ଭଲ
ହଁ ହଁ ଆଉ ସେ କ୍ଷୀର ଭଲ ପାଆନ୍ତି ଖାଇବା ପାଇଁ ଆଉ।
ହଁ ତାର କ୍ଷୀରଟା କିନ୍ତୁ ଭଲ।
କ୍ଷୀର କିଣିକି ଆଣ ନାଁ କେମିତି କଣ କର?
ନାଁ କ୍ଷୀର କିଣିକି ବେ ଛୁଆ ବାହାର କ୍ଷୀର ଆଣିବେନି ଗାଈଟି ଏଇନାକେ ଅ ଛି ତ ଗୋଟେ ଗାଈ ଅଳ୍ପ ଟିକେ ଦଞଉଚି। ଛାଡ଼ି ଆସିଲାଣି ଫୁଣି ଛୁଆ କରିବ ଗର୍ଭ ହେଇଚି ‌
ନିଜର ତ ଆଉ ଗୋଟେ ଗାଈ ଅଛି ଆଉ।
ହଁ ଗାଈ ଟିଏ ବାଛୁରୀ ଟିଏ ଅଛି ସେ କ୍ଷୀର ଟିକେ ଦୋଉଚି ଏନାକେ ଆଗଙରୁ ଦୋଉଥୁଲା ଭୋଉତୁ ଏବେ ଟିକେ ଛାଡ଼ି ଗଲାଣି। ଆଉ ଅଳ୍ପ ଅଳ୍ପ ଦୋଉଚି ହୋଉଚି ଖାଇବା ପାଇଁ ହୋଉଚି।
ଆଚ୍ଛା ଆଚ୍ଛା ଯାହା ହଉ। ଗାଈଟା ଅଛି ବୋଲଛି ସିନା କ୍ଷୀର ଟିକେ ପାଉଚ ଖା ଖାଇବା ପାଇଁ।
ହଁ ସେଇ ତ ସେଇ ଛୁଆଙ୍କ ପାଇଁ ଟିକେ ରଖିଚି ଆଉ ଗୋଟିଏ ଗାଈ ରଖିଚି ଆଉ।
ହଁ।
ଛୁଆ ଖାଇବା ପାଇଁ ରଖିଚି ଛୁଆ ତ ବାହାର କ୍ଷୀର ଖାଇଲେନି ବାହର ପନିର୍ କି ବାହାର ଏଇ ପୋଡ଼ କି ମିଠା ସେରା ତ ଆଉ ଭଲ ପାଉନାହାନ୍ତି ଛୁଆ।
ଅଁ ଆଚ୍ଛା ଆଚ୍ଛା ହଉ ତାନେ ଖାଇକି ଶୁଅ। ଆଉ ମତେ ଜଣେଇବ କଣ କଲ କଣ ନାହିଁ ଆଁ?
ହଉ।
ହଉ ତାନେ ରହିଲି।
ହଉ ରଖ।